ହ୍ୟାଲୋ।
ହ୍ୟାଲୋ ମ୍ୟାଡ଼ାମ ନମସ୍କାରେ।
କନ୍ଦ ନା।
ଆଉ କଣ କର
। ଆଉ ମ୍ୟାଡମ ସକାଳୁ ଟିକେ ଉଠିଲେ ଟିକେ ଲେଟ ହେଇଗଲା ଦେହ ଟିକେ ଭଲ ନାହିଁ। ଆଛା।
ଆଉ ପାଗ କଣ କେମିତି ଅଛି ଆପଣଙ୍କ ଆଡେ?
ଆଗୁଆ ପଗଳା ଅଛି ଟିକେ ସକାଳୁ ଜୋର ସେ ଖରା ହେଇଥିଲା।
ଆଜ୍ଞା।
ଏଇ ନ କ ଟିକେ ବର୍ଷା ଉଠେଇଲାଣି ନା।
ହଁ ହୋ ବର୍ଷା ଦିନ ବର୍ଷା ଉଠଉଛି କିନ୍ତୁ କମ ବର୍ଷା ହଉଛି। ବର୍ଷ ଆମର ଯେତିକି ଆବଶ୍ୟକ ସେତିକି ବର୍ଷା ହେଉନାହିଁ।
ଆପଣଙ୍କ ଆଡେ କେମିତି ପାଗ ଅଛି?
ଆମ ଆଡେ ପାଗ ବି ସେମିତି ଟିକେ ଖରା। ଟିକେ ସକାଳେ ଥିଲା ଏବେ ଟିକେ ସେମିତି କାଉଁଳିଆ ପାଗ ହେଇଛି। ଆଉ ଲୋକମାନେ ତ ଏଠି ସବୁ କାମରେ ବ୍ୟସ୍ତ ରହୁଛନ୍ତି। ଆମ ଘର ପାଖରେ ଜଣଙ୍କର ଜଣେ ପୋଖରୀଟେ ଥିଲା ସେ ତାକୁ ବାଲି ପକେଇ ପୁଖରିକି ମାନେ ବନ୍ଦ କରି ଆଉ ସେଥିରେ ପୂଜା ଅର୍ଚ୍ଚନା କରି ଗୋଟେ ସହର ଏବେ ସେ ତିଆରି କରୁଥିଲେ ଲୋକ। ଆଉ ଫାଷ୍ଟ ତାର ଗୋଟେ ବୋରିଙ୍ଗ ଖୋଳିଲା। ଏବେ ହି ଘର କାର୍ଯ୍ୟ ପାଇଁ ବ୍ୟସ୍ତ ରହୁଛି ଆଉ।
ନୂଆ ଜାଗା କିଣିକି ଘର ବୋଧେ ତିଆରି କରିଲେ ଆଉ ହେଇଛି।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
ଆଜ କାଲି ତ ଲୋକମାନୋନ ପ୍ରାୟ ଯଦି ସେମାନଙ୍କର ଟିକେ କିଛି ସେ ମାନେ ପଇସା ପତ ରଖି ଦଉଛନ୍ତି ସେମାନେ ଫାଷ୍ଟ ଆପଣଙ୍କର ଜାଗା ପ୍ରତି ଟିକେ ଧ୍ୟାନ ଦଉଛନ୍ତି କାହିଁକି ନା ଆମର ଜାଗା ଫାଗା ମୁ ଟିକେ ମିଳୁନି ନା ବହୁତ କନଜେଶ୍ ହେଇଯାଉଛି, ଆଉ ସେମାନେ କି ଜାଗା ଯୋଉ ଘର ତିଆରି କରିକି ଆପଣଙ୍କର ଭଡା ଦେଇ ଦେଇକି ସେଥିରେ କିଛି ପଇସା ସେମାନେ ଇନକମ କରିଦଉଛନ୍ତି।
ଆଜ୍ଞା ଘର ଭଡାରେ ଲୋକମାନେ ବି ବହୁତ ଭଲ ପଇସା ରୋଜଗାର କରୁଛନ୍ତି ସେମାନେ ଗୋଟେ ଘରକୁ ପାଞ୍ଚ ହଜ ହଜାର, ଦଶ ହଜାର ନେଲା ବେଳକୁ ଆମର ମାସକୁ ବହୁତ ପଇସା ହେଇଯାଉଛି।
ଏକଦମ ବହୁତ ଲୋକମାନେ ଆଜିିକାଲି କେମିତି ପଇସା ଭଲ ଦୁଇ ପଇସା ରୋଜଗାର କରିବେ ସେଇ ଲାଇନ ରେ ସବୁ ଯାଉ
ଆଜ୍ଞା ଲୋକ କି ଏବେ ବି ଆମର ମାଛ ଚାଷ କରୁଛନ୍ତି, କୁକୁଡ଼ା ଚାଷ କରୁଛନ୍ତି ଆଉ ଆମର କ୍ଷେତରେ ବି ପନିପରିବା ବି ଚାଷ କରୁଛନ୍ତି।
ଆଜ୍ଞା, ଆଉ ଆପଣଙ୍କର ସମସ୍ତେ ଘରେ ଭଲ ଅଛନ୍ତି?
ଭଲ ଅଛନ୍ତି ସମସ୍ତେ ଆଉ। ଆଉ ଆପଣ କଣ ବାଡି ବଗିଚାରେ ସବୁ କଣ ଲଗେଇଛନ୍ତି?
ଆଛ ତ ଏଥର ଆଜ୍ଞା ମ୍ୟାଡାମ ବର୍ଷା ତ ଦେଖୁଛନ୍ତି ନାହିଁ ବର୍ଷା ଦିକେ ମୁଟକେ ତଳା ପକେଇଥିଲି ଆପଣଙ୍କର ଗେଣ୍ଡୁ ଚାରା କିଛି ତଳା ପକେଇଥିଲି ଆଉ ଆପଣଙ୍କ ହର ଏଟରେ କିଛି ତଳା ଚାରା ତଳା ପକାଇଥିଲି, ସେଗୁଡ଼ିକ ଟିକେ ବର୍ଷା ହେଇ ଦିନେ ଟିକେ ପାଣି ପଡିଥିଲେ, ଗଜା ଟିକେ ଜଲଦି ଉଠି ଯାଇଥାତା ଯେହେତୁ ଆପଣଙ୍କର ବର୍ଷ ବୃଷ ଟିକେ ନାହିଁ ମୁ ତାକୁ ସବୁବେଳେ ଯାଇକି ସକାଳ ସାଜେ ଟିକେ ପାଣି ଦେବା ପାଇଁ ପଡୁଛି।
ଆ
ମଜା ତ ଏଜେଣା ବାହାରିନି ଲେଟ୍ ହଉଛି, ଆଉ ସେଥିପାଇଁ ଟିକେ ବର୍ଷ ର ନିହାତି ଆବଶ୍ୟ କ।
କିନ୍ତୁ ଆପଣଙ୍କର ବର୍ଷା ଜମା ଆସୁନି।
ହଁ। ବର୍ଷା ହେଉନି କଣ କରିବେ, ସେ ଗଛରେ ନେଇକି ପାଣି ଟା ଦେଲେ ଆପଣଙ୍କୁ ନଳକୂପରୁ କି ଆମ ର ପାଇପ୍ ଲାଇନ ରୁ ପାଣି ନେଇକି ଦବାକୁ ପଡିବ।
ଆଜ୍ଞା। ଆପଣଙ୍କର ପାଇପ୍ ଲାଇନରେ ମଧ୍ୟ ପାଣି ଦିଅନ୍ତି ନାଇଁ?
ଆଜ୍ଞା ଆମର ଏଇ ପାଇପ ଲାଇନ ପାଣି ଆସେ ଆମେ ତ ସେଇ ପାଣିକୁ ଷ୍ଟକ୍ ରଖିକି ସେଥିରେ ଗାଧୁଆ ପାଧୁଆ ଆମର ବାସନ ଧୁଆ ମଜା ସବୁ କାମ କରୁ ଆଉ ବେଳେ ବେଳେ ବି ପାଣି କରେଣ୍ଟ ନଥିଲେ ଦିଏନି ପାଣି ଆମେ ବହୁତ ଅ ହଇରାଣ ଅସୁବିଧା ହଉ ହଁ ଆଉ ଆପଣଙ୍କର ଗାଁ ରେ ସବୁ କଣ କଣ କେମିତି ନଦୀ ପୋଖରୀ ପଖ
ପା ଆମର ଘର ପାଖରେ ବନ୍ଧ ଅଛି।
ଆଜ୍ଞା।
ଅପେକ୍ଷା ବନ୍ଧ ଆମର ସେଇଠି ସମସ୍ତ ଚାଷ ବାସ କାମ କରନ୍ତି ଆପଣଙ୍କର ବାଦାମ ଚାଷ ହୁଏ? ଆଉ ଆମ ଆମର ଅଛି ବନ୍ଧପଖକୁ ଆମର ଅଛି ଗଡ଼ିଆ ସେଠି ଆପଣ ଆମର ସେ ମାଛ ଚାଷ ବି କରାଯାଏ। ଆଉ ସେ ଏଥିପାଇଁ ସବୁ ଚାଷ ପାଇଁ ଆପଣଙ୍କର ଟିକେ ବର୍ଷା ତ ନିହାତି ଆବଶ୍ୟକ ନା।
ଆଜ୍ଞା ଆଉ ଏଇ ବର୍ଷା ଦିନେ ବିଲରେ ପାଣି ଜମିଲେ ଆମର ମାଛ ମାନେ ହିଁ ବଂଶ ବିସ୍ତାର କରନ୍ତି ମାନେ ସେମାନେ ଅଣ୍ଡା ଦିଅନ୍ତି ଆମେ ବି ଲୋକ ବି ଅଛନ୍ତି ସେମାନେ ଆମିଷ ଖାଉଛନ୍ତି ମାଛ ଫାଚ ଖାଆନ୍ତି।
ଆଜ୍ଞା।
ସେମାନଙ୍କର ଯାହା ବି ହେଲେ
ଆଉ ଆଗେ ଆଉ ଆପଣଙ୍କ, ପୁଅ ଆଜି ସ୍କୁଲ ଯାଇନାହାଁନ୍ତି?
ନାଇଁ, ତାର ଆଜି ସ୍କୁଲ ଛୁଟି ଅଛି। ସେ ଗୋଟେ କୁକୁର ଧରିକି ତା ସହିତ ଖେଳିକି, ଘରେ ତାର ବସିଛି ଆଉ।
ଆଜି ଛୁଟି କଣ ପାଇଁକି ସ୍କୁଲ?
ସ୍କୁଲ ଆଜି ମହରମ୍ ଅଛି। ସେଇଥିପାଇଁ ସ୍କୁଲ ଛୁଟି ଅଛି।
ଆଚ୍ଛା ଆଚ୍ଛା, ଆଇକେ ଆଉ ସଖାଳୁ ରୋଷେଇ ଫୋଷେଇ କରିଲେଣି ନା କରିନା?
ହଁ ରୋଷେଇ ଟିକେ ସକାଳୁ କରିବି, ଭାବୁଛି ଟିକ୍ ଟିକେ ଇଟିଲି କରିଦେବି। ଇଟିଲି ଆଉ ଘୁଗୁନି ଟିକେ କରିବି। ଆଉ ଛୁଆ ଟା ଟିକେ ପୁରୀ ଖାଇବାକୁ ଭଲ ପାଏ। ତା ପାଇଁ ଭାବୁଛି ପୁରୀ ଦି ଖଣ୍ଡ ତିଆରି କରିବି ଆଉ।
ଠାକୁର ଫାକୁର ପୂଜା ସାରିଲେଣି ବୋଧେ?
ଉଁ ହଁ ଅ ଠାକୁର ପୂଜା ଏଇ ଆମର ନନା ଆସି କରନ୍ତି। ନା ଆସି କରିବେ। ଆମେ ଏଇ ଘରେ ବି ଆମେ ସବୁ ଠାକୁର ବାସନ ହରିକା ସବୁ ଧୁଆ ପୋଛା ପୋଛି କରିଦଉ।
ଏ
ହଅ,
ଆଉ ରଜରେ ଆପଣ ସବୁ କୁଆଡେ ବୁଲିବାକୁ ଗଲେ? କଣ ସବୁ ପିଠାପଣା ଖାଇଲେ।
ଆଉ ମନ୍ଦିର ଯାଇକି ବୁଲାବୁଲି କରିକି ଆସିଲୁ। ଘର ପାଖରେ ତା ର ଏଇଠି। କି ବହୁତୁ
ବୁଲାବୁଲି କଲେ ଆଉ ଆପ୍
ଆପଣଙ୍କ ଆମର ଗୋଟେ ଝିଅ ଟିକେ କମ୍ ଅଛନ୍ତି-ଇ-ଇ-ଇ ପୁଣି ଜଣେ ପିଲା ତାର ମ୍ୟାରେଜ ଏବେ ହେଇଗଲା। ତାରି ସହିତ ଗୋଟେ ଶାଢୀ ଟିକ ପିନ୍ଧିିକି ଉ ଆଉ ଜଣେ ଭାଉଜ ଥିଲେ ତାଙ୍କ ସହିତ ଟିକେ ଏଇ ଗୁଲି ଖେଳ, ପାନ ଖିଆ, ଆମର ପିଠାପଣା ଖିଆ, ଏଇ ଟିକେ ଖୁ ହୁଁ, ଏତେ ମଜା କରିଥିଲୁ ଆଉ। ଆଉ ବାକି ତ ଆପଣଙ୍କର ଗରମ ରଜ ତ ତିନ ଦିନ ଯଉ ଗୁଳୁଗୁଳ ଏଇ ବର୍ଷା ନାହିଁ ବୋଲି, ଆପଣ ଜାଣିଥିବେ ଯୋଉ ଗରମ ହେଲା ଏଇ ରଜ ତିନି ଦିନ ଯାକ
ହଁ ଗରମ ତ ପ୍ରବଳ ହଉଚି। ତଥାପି ରଜରେ ଆମ ବହୁତ ବନ୍ଧୁବାନ୍ଧବ ବି ଆସଥିଲେ ଘରକୁ ବୁଲିବାକୁ
ଅ ହଁ,
ତାଙ୍କ ପାଇଁ ଖାଦ୍ୟ-ଅ-ଅ ତିନ ଚାର ଦିନ ଆମ ଘରେ ରୋଷେଇ କରିବାକୁ ପଡିଥିଲା। ଆଉ ବହିପତି ଠାକୁରଙ୍କ ପୂଜାରେ ମାନେ ଆମିଷ ଖାଇବାକୁ ପସନ୍ଦ କଲେନି। ଆମେ ଏଇ ସାଧା-ଆ-ରେ ସବୁ ତିଆରି କରି ତାଙ୍କୁ ଦେଲୁ ଆଉ। ଛୋଟ ପିଲା ଗୁଡିକ ବି ଆସିଥିଲେ, ବୁଲିବାଲି ଗଲେ। ଆଉ,
ଆପଣଙ୍କ ଦେହ ପାହ ଭଲ ଅଛି?
ମୋ ଦେହ ପାହ ଟିକେ ଭଲ ଅଛି। ଆଉ ଟିକେ ମୁଁ ଯିବି ଟିକେ ମେଡିକାଲ ଦେଖିବା ପାଇଁ ଦେହଟିକେ। ମଝିରେ । ଆଉ ଘରେ ସବୁ ବାପା ମାଙ୍କ ଦେହ ଭଲ ଅଛି?
ହଁ ହଁ।
ଘରେ ସବୁ ବାପା ମାଙ୍କ ଦେହ ଭଲ ଅଛି?
ଆଜ୍ଞା ଆଜ୍ଞା ବାପା ବହୁତ ଭଲରେ ଅଛନ୍ତି, ବାପାଙ୍କର ଟିକେ ଦେହ ଥଣ୍ଡା ରହୁଛି। । ହଁ ମେଡିସିନ ଖାଇବା ଚାଲିଛି ଆଉ।
ହଁ ହଁ। ଆଉ ଆପଣଙ୍କର ଆମ୍ବ ସବୁ ସଡେ କଣ ସବୁ ଗଛରୁ ପାଚେ ନା କିଣିକି ବଜାରୁ ଆଣନ୍ତି?
ଆମ୍ବ ଏଥର ତ ଆପଣଙ୍କର ଆମ୍ବ ବହୁତ ହେଇଥିଲା ନା ଆ ରଥର ଟିକେ ଅଧିକା ହେଇଥିଲା।
ଆଜ୍ଞା।
ଏଇଥର ଆପଣଙ୍କ ଟିକେ ତ ଟିକେ କମ ହେଇଥିଲା ଯ ତଥା ବିି ସେଇଥିରେ ବି ଯେତିକି ହେଇଛି ଆ ଆମର ବହୁତ ଖାଇଛନ୍ତି। ଆଉ ଆମ୍ବ ସଡା ମଧ୍ୟ ବହୁତ ଆମର ତିଆରି କରାଗଲା। ଆମ୍ବର ଏଇ ଯେତେ ପ୍ରକାର ଆଚାର ବି ସବୁ ଆମର ତିଆରି କରାଗଲା। ସବୁ ଆମ୍ୱର ବହୁତ କ ଚାର ପାଚିଲାର ସବୁଥିରେ ଆମେ ମଜା ନେଇଛୁ।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
ଆପଣ କଣ କେତେ ଆମ୍ବ ଖାଇଲେ କଣ କେତେ ଆ ହଁ ସବୁ ଗାଡିରେ କେତେ ଙ୍କ ଆମ୍ବ ରଖିଲ?
ଆମ୍ୱ ଏଠି ଆମର ଗ ଛରେ ଆମର ଅଛି ବାଡିରେ ବାଡି ବଗିଚାରେ ବହୁତ ଆମ୍ବ ଗଛ ଏମିତି ଆଠଟି। ତଟି ଆମ୍ୱ ଗଛ ଅଛି। ହ ତା ଦେହରେ ପିଲାମାନେ ବହୁତ ଆମ୍ବ ସବୁ ଚୋରି କରିକି ବି ନେଇଯାଆନ୍ତି। ଛୋଟ
ଉଁ ହୁଁ।
ଖରାବେଳ ଟାଇମ ରେ ଟେକା, ପଥର, ଆଙ୍କୁୁଡା ଆଣିକି ଲଗେଇକି ଆମ୍ୱ ପାରିକି ନେଇ ଯାଆନ୍ତି।
ରଯ
ଯେତିକି ଆମ୍ବ ବାକି ରହିଯାଇଥାଏ ଆମେ ଆଣିକି ତାକୁ ଆମ୍ବୁଲ ତାକୁ ତିଆରି କରୁ ତାପରେ ପାଚିକି ବି ଗଛରୁ ଝଡେ। ଲୋକମାନେ ବି ଖୁଣ୍ଟି କି ନିଅନ୍ତି। ଆଉ ସମସ୍ତେ ଆମ୍ବ ତ ଯେହେତୁ ବର୍ଷକ ଥରେ ହଉଛି ସମସ୍ତେ ଟିକେ ଖାଇବାକୁ ଭଲ ପାଆନ୍ତି। ଆଉ ସେଇଥିପାଇଁ କି ଲୋକମାନେ ନେଇକି ଖାଉଛନ୍ତି ଆମେ ବି ଆମକୁ ବହୁତ ଖୁସି ଲାଗେ ଯାହା ହଉ। ସମସ୍ତେ ଆମ୍ୱ ଦୁଇଟା ପାଉଛନ୍ତି ଖାଇବା ପାଇଁ। ଆଉ ଘର ପାଖରେ ଯେତେବେଳେ ପବନ ବର୍ଷା ଯୋରି ହେଇକରି। ମାନେ ଆମ୍ୱ ଗଛ ଗୁଡା ପାଖରେ ଅଛି ତ ଡର ଲାଗେ କିି ଡାଳ ଫାଳ ଭାଙ୍ଗିକି ପଡିବ କି?
ହଁଞଟେ ।
ଏ ସବୁ କଥା ଆଉ ଏ ତ ଆମ୍ବ ସରିଗଲାଣି ମାର୍କେଟ ରେ ବିକ୍ରି ଆସୁଛି। ଆ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
ଏବେ ଟିକେ ମୋର ଘର ମୁଁ ଟିକେ ଚାଲିଛି। ସେ ସବୁ ସବୁ ସିଜିନିରେ ସବୁ ଫଳମୂଳ ବିକ୍ରି ହୁଏ ଆଉ ହଉ ହଉ ମ୍ୟାଡାମ୍ ଯା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
ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା।
ଆଉ ଆଜି ରୋଷେଇବାସ କଣ ସବୁ କରିବେ?
ସକାଳର କାର୍ଯ୍ୟକ୍ରମ ତ ହେଇ ଯାଉଛି ତ ଏବେ କରିବି ଆଉ, ଟାଇମ୍ ହେଇଗଲାଣି। ଆଉ ଆପଣ ଯାହାହେଉ ଟାଇମ୍ ଦେଇ କଥା ହେଲେ। ଆଉ ବହୁତ ଭଲ ଲାଗିଲା, ଆଜ୍ଞା ରଖୁଛି ମ୍ୟାଡ଼ାମ୍ ନମସ୍କାର।